ଆଜ୍ଞା ମୋ କଥା କ୍ଲିଅର ଆପଣଙ୍କୁ ଶୁବୁଚି?
ଆଜ୍ଞା ଆଜ୍ଞା।
ଆପଣ ବି ସେଇଠି ରହିଯାଆନ୍ତୁ ଆଉ କୁଆଡେ ହଲ୍ ଚଲ୍ ହଲ୍ ଚଲ୍ ହୁଅନ୍ତୁ ନାହିଁ।
ଆଜ୍ଞା ଆଜ୍ଞା।
ନମସ୍କାର୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଏବେ କଣ କରୁଚନ୍ତି ଭଲ ଅଛି।
କଉଠି ରହୁଚନ୍ତି ଆପଣ?
କଟକ ରେ।
ସାଲେପୁରୁ।
ନା ନା କଟକ ରେ।
ପ୍ରପର କଟକ।
ଉଁ ଘର ତ ଆନାଉନ୍ସମେଣ୍ଟ କରିବା କଥା ନୁହେଁ କିନ୍ତୁ କଟକ ରେ ଆଉ।
ଘର କେଉଁଠି?
ଘର ଢେଙ୍କାନାଳ।
ଆଚ୍ଛା।
ଆଉ କଣ କରୁଛନ୍ତି ଆପଣ?
ମୁଁ ଏବେ ତ ପଢାପଢି କରୁଛି ଏମିତି।
କଣ କମ୍ପିଟେଟିଭ୍ ପାଇଁ।
ଆଜ୍ଞା କମ୍ପିଟେଭୀ ଆପଣଙ୍କ ସାଙ୍ଗରେ ବଧେ କାଲି କଥା ହେଇଥିଲି ନା କଣ ମୁଁ।
କଥା ହେଇଥିଲା ଯେ ଶୁଭିଲାନି ବା ନେଟୱର୍କ ପାଇଲନି ଅଳ୍ପ ଟାଇମ କଥା ହେଇଛନ୍ତି କଟିଗଲା।
ଆଜ୍ଞା ଆଜ୍ଞା କମ୍ପିଟେଟିଭ ପାଇଁ ପଢାପଢି ଚାଲି ଆଉ।
ଆପଣ କୋଉଯାଏଁ ପଡ଼ିଛନ୍ତି?
ଗ୍ରଜୁଏସନ୍।
ଆଛା ଆଉ ଘରେ ସମସ୍ତେ କିଏ କିଏ ରହୁଛନ୍ତି?
ଉଁ ବାପା ବୋଉ ମା ଭାଇ ଦିଦି। ଦାଦା ଖୁଡ଼ି ସାନ ଭାଇ ତିନ ଦିଇଟା ସିଷ୍ଟର୍ ସବୁ ମ୍ୟାରେଜ୍ କରିସାରିଲିଣି ଆଉ।
ଆଉ ଭଉଣୀ ମାନେ ସମସ୍ତେ ମ୍ୟାରେଜ କରିସାରିଲେଣି। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆପଣଙ୍କ ଘରେ କି କି ଅଛନ୍ତି।
ଆମ ଘରେ ମୋ ମମି ମୋ ବାବା ମୁଁ ଆମେ ତିନି ଜଣ। ଏବେ ରିସେଣ୍ଟଲି ନିୱମା ହେଇଛି ସେଥିପାଇଁ ମୁଁ ଏବେ ଶାଶୁ ଘରେ ରହୁଛି ଆଉ ମୋ ଶାଶୁ ଘର ହୋଉ ଚି ନିମାପଡା ଜାଣିଥିବେ।
ଆଜ୍ଞା ଜାଷ୍ ପୁରୀ ନିମାପଡ଼ା।
ଆଜ୍ଞା ପୁରୀ ଡିଷ୍ଟ୍ରିକ୍ଟ ହଁ ନିମାପଡା ସେଇ ଏଠି ମୋ ଶାଶୁ ଶ୍ୱଶୁର ଦେଢଶୁର ଯା ଝିଆରୀ ମୋ ହଜବେଣ୍ଡ।
ଆଜ୍ଞ।
ହୁଁ ଆଉ କଁ ଖାଇଛନ୍ତି?
ମୁଁ ପଖାଲ ଭାତ ବେସର ମାଛ ନିଜେ କରୁଚୁ ନା ରହିକି ଆମେ ବ୍ୟାଚଲର ନା।
ଓହୋ।
ନିଜେ ଦେଶି ଯାଇ ଆଣିଥିଲୁ ହାରି ନା ନା ରୁମ ରେ।
ଓ ବା ଚୋ ମେସ୍ କରିକି ରହୁଛନ୍ତି। କେତେ ଜଣ ରହୁଛନ୍ତି ମେସ ରେ।
ତିନି ଜଣ।
ଆଛା।
ଆମଠୁ ତିନି ଚାରି କିଲୋମିଟର ହବ ମାର୍କେଟ ଫ୍ରେଶ ମାଛ ଯୋଉ ନଦୀରୁ ମ ଧରା ହୁଏ ସେ ନଦୀରୁ ଗଲୁ ଫାଷ୍ଟ ଧରିକି ଆଇଲୁ। ତାପରେ ତାକୁ ଛଡ ନିକା ନୁକି କରି ତାପରେ ବେଶରରେ ତାକୁ ଭାଜିଥିଲୁ ଆଉ।
ଆଚ୍ଛା ତାହେଲେ ଏବେ ଭାତ ଖାଇସାରିଲେଣି ଆପଣ।
ଆଜ୍ଞା।
ହଉ କଣ ଦିନରେ ଦିନରେ ରଖିଛନ୍ତି ନା ଆଉ ଖାଇବେନି।
ହଁ ପ୍ଲାନିଂ ଅଛି ନା ଆଜି ଟିକେ ତ ଆଇଁଷ ଖିଆସଇଲାଣି ଆଉ ଆଇଁଷ ଖାଇବୁନୁ ଯେଇତୁ ତାପରେ ବି ଅଛି ନା। କିଲେ ଓ ହାଫ ଆଣିଥିଲି ଭାରି ମୁଁ। ସେଥିପାଇଁ ଆହୁରି ଅଛି ଆଜି ପ୍ଲାନିଂ ଅଛି ଗରମ ଭାତ ତା ସାଙ୍ଗରେ ଟିକେ ପୋଟଳ ତରକାରୀ କରିଦବୁ ଆଉ।
ଆମ ପାଇଁ ବି ଟିକେ ପଠେଇଦେବେ ଆଉ। ଆଉ ଘର ଆଡେ ଯାଇଥିଲେ ନା ନାଇଁ।
ହଁ ଏବେ ରିସେଣ୍ଟଲି ବାଇଶରେ ଆଇଲି ଘରୁ। ଯୋଉ ଯାଇଥିଲି ପୁରୀ ଆମର ରଜ ଉତ୍ସବ କୁ।
ଆଚ୍ଛା ରଜ ଉତ୍ସବକୁ।
ଆପଣ ରଜ କେମିତି ପାଳନ କଲେ?
ରଜ ଶାଶୁ ଘରେ କଣ ପାଳନ କରିବୁ।
ନା ଯାହା ହେଲେ ପାଳନ କରିଥିବେ ନା କି ଯେ ଆପଣ ତିନି ଦିନି ଏଇନା ରେଷ୍--‌
କଣ ପିଠା ପିଠା ଇଏ ଖାଇଲୁ ମଜା କଲୁ ଇଏ କଲୁ ଫିଲ୍ମ ଦେଖିବାକୁ ଯାଇଥିଲୁ।
ଆଜ୍ଞା।
ଆଜ୍ଞା। ଆଉ ଆଉ ଆପଣ ରଜ ଉତ୍ସବ କଣ ଗାଁରେ କରି ଥିବେ ଦୋଳି ଫୋଳି ଲଗେଇଥିବେ ଦୋଳି ସଜେଇଥିବେ।
ଆଜ୍ଞା। ଦୋଳି ଆମର ରଜ ଉସୁ ସବ ହଉଥିଲା ତାକୁ
ପୁରୀ ଆଡେ ଦେବସ୍ଥାନ ପୁର୍ଣ୍ଣିମା ଆଡେ ଯାଇଥିଲେ ନା ନାଇଁ?
ପୂର୍ଣ୍ଣିମାକୁ ଯାଉ ବାହୁଡାକୁ ଏକାଥରେ ଯିବୁ ସୁନାବେଶ ଦେଖିବୁ ଆଉ।
ଆଚ୍ଛା ବାହୁଡ଼ାକୁ ମୁଁ ଏତେ ଭିଡରେ ଯିବେ?
ଆଜ୍ଞା ଭିଡରେ ବସିଲୁ ନା ଯିବୁ ଆମ ସାଘାତିକ ରେଠି। ଯିବୁ ଏବେ ଭାବିଥିଲୁ ଯିବାର ଥିଲା, ଏଇ ପନ୍ଦର ଷୋହଳ ଭିତରେ ଯୋଉ ଆମର ସଂକ୍ରାନ୍ତି ଭିତରେ ତାପରେ ଭଗବାନଙ୍କର କଣ ଡୋରି ହେଲା ଡୋରି ଲାଗିଲାନି ସେଥିପାଇଁ ଯାଇପାରିଲୁନି।
ଆ ଆମେ ବି ସବୁ ବର୍ଷ ବ ଯାଉ ଆମେ ବି ସବୁ ବର୍ଷ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଥିଲେ ଯାଉ। ଆଉ ମମି ବାପାଙ୍କ ସହ ଯାଉ ମମି ବାପା ବ୍ରାହ୍ମଣକୁ ଖାଇବାକୁ ଦିଅନ୍ତି। ଆଉ ଅଭଡା ଖାଇକିରି ଆସୁ। ଆମ ମାମୁଁଙ୍କ ଘର ପୁରୀ ମନ୍ଦିର ପାଖରେ। ଆଉ ରହୁ ଆମେ ସେଇଠି ତାପରେ ସୁନାବେଶ ତାପରେ ପଣା ଦେଇ ଦବୁ। ଅନ୍ଧାରପଣା ଯୋଉ ଭାଙ୍ଗନ୍ତି ସେଇଟା ଦେଖୁ।
ଆଜ୍ଞା ଆଜ୍ଞା।
ହୁଁ ଆଉ ପୁରୀ ସବୁଆଡେ ବୁଲିଛନ୍ତି?
ସେମିତି ଖାଲି ମନ୍ଦିର ସମୁଦ୍ର ସ୍ବର୍ଗଦ୍ୱାର। ତାପରେ ସୁଚି ଗଙ୍ଗା, ଚନ୍ଦ୍ର ପୋଖରୀ। ତାପରେ ଏମିତି କେତେ ପୁରୀ ଏରିଆରେ ବୁଲଛି ଆଉ
ପୁରୀ ହଁ ମନ୍ଦିର କୋଉ କୋଉ ମନ୍ଦିର ଯାଇଛନ୍ତି।
ମୁଁ ଶିଖରେ କୋଣାର୍କ ଯାଇଛି। ଚନ୍ଦ୍ରଭାଗା ଯାଇଛି ତାପରେ ଆମର କରି ମନ୍ଦିର ଦର୍ଶନ କରିଛି ଜଗନ୍ନାଥ ଜଗନ୍ନାଥଙ୍କୁ ତାପରେ ଉଁ ସେ ନରେନ୍ଦ୍ର ପୋଖରୀରେ ଗାଦେଇଛି ସମୁଦ୍ର ଗୁଳି ସ୍ଵର୍ଗ ଦ୍ୱାର ଦେଖିଛି ସୂଚି ଗଙ୍ଗାରେ ଗାଧେଇଛି। ତାପରେ ଏତେ କେତିକି ଜାଗା ବୁଲଛି ଆଉ ଆଉ ପ୍ରାୟ ଜାଗା ବୁଲି ହେଇଗଲାଣିି ଯାଇଥିଲୁ। ବୋଲର ନେଇଯାଇ ଯେ ବୋଲର ବାଲା ବି କହିବ ଚାଲ ଯିବା ଚାଲ ଯିବା ଘରୁ ଘରୁ।
ଆଉ ଘରେ ଆପଣଙ୍କର ସମସ୍ତେ ଭଲ ଅଛନ୍ତି।
ଆଜ୍ଞା।
ମାନେ ସମସ୍ତେ। ତ ଭଲ ଅଛନ୍ତି ମାଟଡିଚ କରଛନ୍ତି ସେ କଣ ପା ପାଖରେ ବାହା ହେଇଛନ୍ତି ନା ଦୂର ଦୂର ପଟ ବା ହେଇଛନ୍ତି ଭଉଣୀମାନେ
ଉୁଁ ହବ କୋଡ଼ିଏ ପଚିଶ କିଲୋମିଟର ଆଉ।
ଦୂରରେ ବ୍ୟବହାର କରୁଛନ୍ତି।
ଆଜ୍ଞା।
ହ କ କୁନ୍ତୁ ଆଉ ଆପଣ କଣ କଣ ରୋଷେଇ ଜାଣିଛନ୍ତି?
ମୁଁ ସବୁ ଭେଜ ଜାଣିଛି ନନ ଭେଜ ଜାଣିଛି। ଚିକେନ ଜାଣିଛି ମଟନ ଜାଣିଛି ମାଛ ଜାଣିଛି ଚିଙ୍ଗୁଡି ଜାଣିଛି। ଆଉ ସାଧା ଉପରେ ଛତୁ ପନିର ଦହି ବାଇଗିଣୀ। ମିକ୍ସର ପାଇାଇସ୍। ତାପରେ ଆମର ଡାଲ ଯଉଁ ଡାଲମା ଡାଲ। ତାପରେ ଅଛି ଆମର ଯୋଉ ସୋୟାବିନ୍ ତାପରେ ଆଉ ସେ ଆମର ଯୋଉ ବେସନ ତରକାରୀ
ଆଉ ବିରିୟାନୀ ଜାଣିଛନ୍ତି ନା ନାଇଁ?
ହଁ ବିରିୟାନୀ ଟା ଶି ଖିଛି ସାଧା ବିରିୟାନୀ ଟା ଶିଖିଛି କିନ୍ତୁ ଅ, ମୁଁ ଚିକେନ୍ ବିରିୟାନୀ ଶିଖିନି, ମଟନ୍ ବିରିୟାନୀ ଶିଖିନି।
କାହିଁକି ଶିଖିନାହାନ୍ତି? ଏତେ ଆଇଟମ ସବୁ ଶିଖିଛନ୍ତି।
ହେ ଏମିତି ଯାଇନି। ଶିଖିଛି ଏମିତି କିନ୍ତୁ ମୁଁ ଥରେ ବନେଇଥିଲି ଯେ ଭଲ ଲାଗିଲାନି ଯେ ସେ ଦିନଠୁ ଆଉ କରିନି।
ଟ୍ରାଏ କରନ୍ତୁ, ଆମକୁ ବି ପଠାନ୍ତୁ ଆମେ ବି ଖାଇବୁ।
ଆପଣଙ୍କୁ କଣ କଣ ମନେ ଆସେ ଭଲ?
ଭଲ କଣ ସବୁ ଆଇଟମ ତ କରିବାକୁ ପଡିବ ଶାଶୁ ଘରେ। ଯାହାହେଲେ ବି ସବୁ ଆଇଟମ କରିଚୁ।
ଆଜ୍ଞା।
ଆପଣ କହିଲେ ଚିକେନ୍, ମଟନ, ମାଛ ଆଉ ମିକ୍ସ ତରକାରୀ, ଘାଣ୍ଟ।
ନା ଘାଣ୍ଟ ତ ସିଓର୍ ଆପଣ ଜାଣିଥିବେ, ଘାଣ୍ଟ ଆପଣ ଯାହେଲେ ସିଓର୍ ଜାଣିଥିବେ। କାରଣ ଯିଏ ନୂଆ ବିବାହିତ ହେଇଯାଏ। ସେଇ ଘାଣ୍ଟ ସମୁସ୍ତକୁ ଖୁଆଏ ନିଜ ହାତରେ ତିଆରି କରି ଫାଷ୍ଟ।
ତାପରେ ଚିଙ୍ଗୁଡି ଘାଣ୍ଟ, ତାପରେ ପିଠା ପଣା ହଁ ମୁଁ ପନିର୍ ତରକାରୀ, ଛତୁୁ ତରକାରୀ ସବୁ ଖଟା। ଟମଟୋ ଖଟା ହଉ, ଖଜୁରୀ ଖଟା ହଉ। ଟମାଟୋ ଖଜୁରୀ ଦିଟା ମିକ୍ସିଂ ହବ ସବୁ।
ଆଜ୍ଞା। ଆଉ ଆପଣଙ୍କୁ ସବୁଠୁ ଫ-ଫାଷ୍ଟଫୁଡ଼୍ ଜିନିଷ କଣ ଖାଇକୁ ଭଲ ଲାଗେ।
ରନ୍
ହ୍ୟାଲୋ।
ରୋଲ୍ ଖାଇବାକୁ ଭଲ ଲାଗେ, ଆପଣଙ୍କୁ?
ମୋତେ ଚାଉମିିନ୍ ଭଲ ଲାଗେ, ରୋଲ୍ ଭଲ ଲାଗେ। ତାପରେ ଯୋଉ ଆମର ଅଛି ଚିଲି ଚିକେନ୍ ଭଲ ଲାଗେ। ତାପରେ ଯୋଉଟା ଆମର ଅଛି
ମୋତେ ବି ସେମତି ରୋଲ୍, ଚିକେନ୍ ପକୋଡା, ଚିଲି ଚିକେନ୍, ମୋମୋ।
ଏ ମୋମୋ ହିଁ ଭଲ ଲାଗେ।
ମୁଁ ବି ମୁଁ କରେ ଆମେ କରୁ ଘରେ।
ଆଜ୍ଞା।
ଆରେ ବାହାରେ ତ ଛଅ ଟାକୁ ଶହେ ଦଶ ଟଙ୍କା ଶହେ କୋଡିଏ ଟଙ୍କା। ଘରେ ଆହୁରି କରିକି ଖାଇବୁ ଭଲ। ମଞ୍ଜୁନିସ୍ ତ ଏମିତିରେ ବି ଦୋକାନ ମାନଙ୍କରେ ମିଳିଲାଣି।
ଆଜ୍ଞା।
ଆପଣ କୋଉଠି କମ୍ପିଟିଟିଭ୍ ପାଇଁ କୋଚିଙ୍ଗ ନଉଛନ୍ତି ନା ଘରେ ଖାଲି ଏମିତି ବସିକି ମୋବାଇଲ୍ ରେ ପଢ?
ନାଇଁ କଟକରେ ଅଛି ନା, ଆମ ଘର ତ ହେଲା ଢେଙ୍କାନାଳ। କଟକରେ ମୁଁ ଅଛି ରୁମ୍ ନେଇ ପଢୁଛୁ ଆଉ, ଭାଇ ଯେ ଆସନ୍ତି। ବି କରସନ୍ତି ଆମେ ଆଉ ଦି ଜଣ ରୁମ୍ ରେ ରହି ପଢ଼ୁଛୁ ଏମିତି ଆଉ।
ଏମତି ହଉଛନ୍ତି କଣ ସାର୍ ଙ୍କୁ ଫଲୋ କରୁଛ?
ତାଙ୍କୁ ଆମର ଅଛନ୍ତି ଯୋଉ ଚିନ୍ମୟ ସାର୍, ସାହିିଲ ସାର୍ ତାପରେ ଏକରେ ଅଛନ୍ତି ଆଦିତ୍ୟ ସାର। ତାପରେ ଆମର ଯୋଉ ଅଛନ୍ତି ଫିଜିିକଲ ଲାଇନ ବା ଡିଫେନ୍ସ ଲାଇନ ରେ ଯାଉଛନ୍ତି ଯେଉଁ ସାର୍। ଦେଉଛନ୍ତି ତାପରେ ଆମର ପ୍ରେଡ଼ ପ୍ରେମବାଡ଼ା ଟିଟୋରିଆଲ। ତାପରେ ଓଡିଆ ସ୍ପେସ୍, ତାପରେ ଫେମନସ ଏମିତି ୟୁ ଟ୍ୟୁବ୍ ରେ ମାର ଦେଲେ ତାଙ୍କୁ ତାଙ୍କର ସଂସ୍କ୍ରାଇବ ନେଇଛି ନା। ତାଙ୍କର ଡେଲି ୟୁ ଟ୍ୟୁବ୍ ରେ ଅନାଇ କ୍ଲାସ ନିଆ ହେଉଛି।
ଯାହା ହଉ ଆପଣ ପଢ଼ୁଛନ୍ତି ଏତେ, ଆପଣ କଉଠି ଲାଗି ଯାଆନ୍ତୁ। ଆପଣ ପାପା, ମମିଙ୍କର ଦୁଃଖ ଯିବ। ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଟାଇମ ହେଲା ନା କଣ? ।